ହଁ କୁହ।
କଣ୍ କରୁଚ?
ସେଇଠି ଖାଇ ବିି ଯାଉଚି।
ଦେହ ଭଲ ଅଛି ନା?
ହଁ ସେମିତି ଆଉ।
ଆଜି କଣ ରୋଷେଇ?
ଆଜିି ଭାତ ବାଇଗଣ ଆଳୁ ଭ ଜା ଡାଲି।
ଭଲ ଆଉ।
ତମେ ଖାଇ ପି ସାରିଲଣି?
ମୁଁ- ହଁ ଖାଇଲି ଏଇ ସାଙ୍ଗେ ସାଙ୍ଗେ ଖାଇକି ଉଠିଲି। ପୁଅଟା ଖାଇଲାନି ତା ବାବା ଦେହ ଭଲ ନାହିଁ ଖାଇଲେନି ମୁଁ ଏଇନାକେ ଏଇ ଖାଇକି ବାହାରେ ବସିଚି ଆଉ।
ହୁଁ।
ହଁ- ପୁଅଟା ପା ତା ଯଉ ପଡିପୁଡା କଉଠେ ଯାଇଚି ଯେ ଖଣ୍ଡିଆ ଖଣ୍ଡିଆ ହେଇଯାଇଚି। ତା ବାପା ଅଣ୍ଟା ମାରୁଚି।
ମେଡିସିନ୍ ଦେଇଚ ନା ଦେଇନ?
ନାଇଁ। ମୁଁ ତ ଖାଇକି ସାଙ୍ଗେ ସାଙ୍ଗେ ବସିଚି ବାସନ ଫାସନ ମାଜିଲି ଏ ଡାଲି ଆଉ ପୋଟଳ ଆଳୁ କଷା କରା ଯାଇଚି ଭଜା ଭାଜିବି ବୋଲି ଲାଇନ୍ ଫାଇନ୍ ପଳେଇଲା ଆଉ କଲିନି ପୁଅଟା ଚଗଲା ହେଲା ଯେ ଆଉ ଆଜି କଣ ଏତେ ଲେଟ୍ ଖାଇବା?
ଏଇ ଆଜି ଟିକେ କାମ ଥିଲା ତାପରେ ବର୍ଷା ପବନ ଜୋର୍ ଯେ ଲାଇନ୍ ଫାଇନ୍ ନଥିଲା। ଆଉ ସେଇଥିପାଇଁ ଟିକେ ଡେରିରେ ରୋଷେଇ କଲି। ଏମତି ଖାଉଚି ଆଉ।
ହଁ। ଆଉ।
ଜିନିଷ ଗୁରା ଟିକେ ପ୍ୟାକିଙ୍ଗ୍ କରୁଥିଲି ତ ସେଇଥିପାଇଁ ଆଉ। ମୁଁ କହିଲି ଜିନିଷ ଗୁଡା ଟିକେ ପ୍ୟାକିଙ୍ଗ୍ କରଥିଲି।
କ ପାଇଁ?
ଏଇ ମୁଁ ଯଉଠି କାମ କରିବି ସେଇଠିକି ଯିବି ହାରି ସବୁ ଜିନିଷ ରା ନେବି ବୋଲି
ଓହୋ ନୂଆ ରୁମ୍ ବୋଧେ ନବ ନା?
ହ
ଶୁଭା‌ ହଉନି କଥା କିଛି,
ସେଇ କଟକ ସାଇଟ ରେ ଯେ ଯୋଉ ହସ୍ପିଟାଲରେ କାମ କରିମି ସେଇଠି କି ଜିନିଷ। ଡ଼ା ନ
ଓହୋ ନୂଆ ରୁମ୍ ଭଲ ଆଉ।
ହଁ ପରା, କଣ କରିବା ଆଉ କଟକ ବଜାର ମାନେ। ସବୁ ରୁମ ପାଞ୍ଚ ହଜାର ଛଅ ହଜାର ରେଞ୍ଜ।
ଏଠି କେତେ ଟଙ୍କା ନବ ଯୋଉଠି ରହିବୁ ଏବେ?
ଏନ ନେବେ ହଉଛି ସାଢେ଼ ଚାରି।
ଓ ହୋ ଦି ଜଣ ରହିଲେ ଜଣା ପଡି଼ବନି।
ଯାହା ହେଲେ ସାଢେ଼ ଚାରି ଦିନ ତ ହେଇଗଲାଣି ଜଣକା- ଜଣକା ତେଇଶି ଚବିଶ ହେଇଗଲାଣି।
ହଁ
ହୁଁ
ଗ୍ୟାସ ଫ୍ୟାସ ତମର ସବୁ ଥିବ ବୋଧେ?
ହଁ ଗ୍ୟାସ ଅରିକା ଅଛି। ଗ୍ୟାସ ହରିକା ଅଛି ସବୁ ଅଛି ଆଉ ଯାହା ହେଲେ ବି ମାନେ ଦି ଜଣଙ୍କୁ ସାଢେ଼ ଚାରି ହେଲା ଜଣକା ସେଇ ମାନେ ଏକୋଇଶ ପାଖାପାଖି ପଡି଼ଯାଉଛି ହଁ ଏକୋଇଶ ବାଇଶ ପାଖାପାଖି ପଡିି଼ଯାଉଛି। ପୁଣି ଆମ ନିଜର ପୁଣି ରାସନ ଫାସନ ଖାଇବା ପିଇବା ପୁଣି ଅଛି।
ହଁ।
ଆଉ ହସ୍ପିଟାଲ ତରଫରୁ ହଷ୍ଟେଲ ଅଛି ଯେ, ଟିକେ ଖାଇବା ପିଇବାରେ ଟିକେ ମାନେ ଇଏ ହବ, ଜାଣିଥିବ ତ ହଷ୍ଟେଲ ମାନେ ଯେମିତି ଖାଇବା ଦେବେ?
ହଁ ହଷ୍ଟେଲରେ ପୁଣି ସେମାନେ ପଇସା ନେବେ।
ହଁ ହସ୍ପିଟାଲ ପଇସା ନବ। ସେଇପାଇ ତାଠୁ ବେଟର‌‌ ଆମେ ନିଜ ହାତରେ ରୋଷେଇ କରି ଖାଇବୁ‌ ଗଣ୍ଡେ।
ହଁ-। ଏଇଟା‌‌ ଗୋଟେ କଥା ସକାଳୁ ଉଠିକି, ଏ ରୋଷେଇ ନିଜେ କରିକି ଖାଇକି ଯିବ, ପୁଣି ଆସିକି ନିଜେ କରିବ।
ହୁଁ।
ଆହା।
ଭିଡ଼ ପହିଲେ ଟିକେ ପଡି଼ବ ଆଉ କଣ କରିବୁ କିନ୍ତୁ ନିଜ ହାତରେ ଗଣ୍ଡେ ଶାନ୍ତିରେ ରୋଷେଇ କରି ଖାଇବୁ। ଆଉ ସେଥିରେ ଲୁଣ ହେଇନଥିବ, ରାଗ ହେଇନଥିବ। ଖାଇବା କେମିତି କଣ ହେଇଥିବ ଖାଇପାରିବୁନି ଅଢେ଼ଇ ଦିନ ଯାଇନଥିବ ଦେହ, ହାତ ଖରାପ ହବ।
ହଁ। ଆଉ?
ଆଉ ଆଜି କଣ ରୋଷେଇ କରିଥିଲା?
ଆଜି କରିଥିଲି ବା ପୋଟଳ ଆଳୁ କଷା, କୁ ଡାଲମା ବାଇଗଣ ଆଳୁ ଭାଜିିବି ବୋଲି, ଆଉ ଭାଜିଲିନି ଲାଇନ ଫାଇନ୍‌ ପଳେଇଲା ଇଏ‌ ମନା କଲେ ସବୁ ଖାଇବେନି ମୁଁ ଆଉ ଭାଜିଲିନି ରାତି ଭାଜିଦେଲେ ଖାଇବେ ଆଉ ଏ ଝିଅ ଭାଜିଲେ ଯେ ତାଙ୍କୁ ଦେଇଦେଲି ମୁଁ ଭାଜି ଦିଅ।
ବା ଆମର ବି ଆ ପୁରା ବର୍ଷା ପବନ ପୁରା ଗୋଟେ ଘଣ୍ଟା ପର୍ଯ୍ୟନ୍ତ ନିହାତି - ମସମ ଖ ବେଶି ହବ ଏଗାର ଟାରୁ ବର୍ଷା ଆରମ୍ଭ ହବ।
ହଁ ଆଜି ସ୍ନାନ ପୂର୍ଣ୍ଣମୀ ଆଉ ହବ ବର୍ଷା।
ଏଗାରଟାରୁ ବର୍ଷା ହେଲା ହେଲା ଯେ ଏ ଗୋଟେ ସାଢ଼େ ଗୋଟେ ଖଣ୍ଡରେ ଟିକେ ଛାଡିଛି।
ହଁ ହଁ ହଁ
ଆଉ ପୁରୀ ଆଡ଼େ ତ ପୁରା ବର୍ଷା ଫର୍ଷା ହଉଚି ତ ମୋ ସାଙ୍ଗମାନେ ଯାଇଛନ୍ତି ବୁଲିଆକୁ ମତେ ଡାକୁୁଥିଲେ। ବର୍ଷା ହଉଚି ପୁରୀରେ ସକାଳ ଦଶଟାରୁ ପୁ ନାଇଁ ନଅଟାରୁ ହଉଚି ବର୍ଷା।
ପୁରୀ ହଁ ବା ମୁଁ କେବେଠୁ ଯାଇନି ଠାକୁର ଦର୍ଶନ କପିଳାସ ହେରିକା ଯେ ମୁଁ କହିଲି ମତେ ଟିକେ କପିଳାସ ହଁ ଖୋଦିନ ଟିକେ ନେଇଯା ନହେଲେ ସାଇ ମନ୍ଦିର ଟିକେ ନେଇଯା ମୁଁ ଯାଇନି। ଆସିକି ଆସି ତି ତିନି ବର୍ଷ ହେଲାଣି ହଁ ଯିବା ଦେଖିଆ ଚାଲିଚି ଆଉ।
ହୁ ହୁଁ। କପିଳାସ ମନ୍ଦିର ତ ମାନେ ମୁଁ ବେଳେବେଳେ ଭାବେ ବୋଧେ ଏଇଟା ମୋ ଶଶୁର ଘର।
ହଁ।
ବହୁତ୍ ଭଲ୍ ଲାଗେ ମୁଁ ଢେଙ୍କାନାଳେ ରହିଲା ଭିତରେ ନିହାତି କପିଳାସ ନିହାତି ପନ୍ଦର ପାଖାପାଖି ପନ୍ଦର ଥର ପାଖାପାଖି ଖଣ୍ଡେ ଯାଇଚି। ଆଉ ସାଇ ମନ୍ଦିର ବି ସେଇ ଚାରି ପାଞ୍ଚ ଥର ଯାଇଚି।
ହଁ-ହଁ
ତୋ ଫୋନ୍ ଚାର୍ଜ ଅଛି? ବସେଇ ଦେଲେ ମୁଁ କ ଚାରିଟା ବେଳେ କରିବି ତିନିଟା ଚାରଟା। ହଉ ଆଉ କଁ କୁହ। ଘରେ ସମସ୍ତେ ଭଲ ଅଛ
ପୁଅଟା ଦେହଟା କଣ୍ ଜୋରେ ଖରାପ ହେଇଯାଇଚି?
ନାଇଁ ଯେ ଏଟା ଟିକେ ପଡ଼ିଯାଇଚି ତା ମୁଣ୍ଡ ଫୁଣ୍ଡ ଟିକେ ମାଡ ହେଇଯାଇଚି ଖଣ୍ଡିଆ ହେଇଯାଇଚି। ମୁଣ୍ଡ ଆଖି ପତା ଉପର ଟିକେ ଆଖି ପାଖରୁ ଯାଇକି ରାମ୍ପି ହେଇ ହାତ ଖଣ୍ଡିଆ ହେଇଯାଇଚି ଯା ଖାଇଲାନି ସେଁ ଶୋଇଲା। ସେ ଯାହା ହେଲେ ଟିକେ ସେ ଯିଆଡୁ ଆଡୁ ଖାଇଲେ ମୁଠେ ଭାତ ଖାଏ। ଆଜି କଇଲା ମୋତେ ବାହାରେ ବୁଲେଦେ ମୁଁ ଶୋଇବି ବାହାରେ ଟିକେ ଥାପୁଡ଼େଇ ଦେଲି ଯେ ଶୋଇପଇଲା।
ଛୋଛ ଛୁଆ ଟା ନା ଆଁ ପଡି ପୁଡା ହେବେ ସେ ହେବେ। ଛୋଟ ଛୁଆ ଆଉ।
ପିଚା କୁଣ୍ଡେଇ ହଉଚି କହିଲା କୁଣ୍ଡେଇ ଦେଲେ ତା ବାବା ଯେ ଏଡେ ଏଡେ ଫଳିଗଲା। ସେ ବି ନିଜେ ଯୋଉଟା କୁଣ୍ଡେଇ ହଉଚି ନିଜେ ଯେତେବେଳେ କୁଣ୍ଡେଇ ଦଉଚି ରେଡ୍ ରେଡ୍ କଁ ଫଳି ଯାଉଚି ମୁଁ ତାକୁ ତମର ଟିକେ ଦେଖେଇ ଦିଅ। ନହେଲେ ସେ ତ କୁର୍ମି ପାଇଁ ବୋଧେ ହଉଥିବ କି କଣ?
ଟିକେ ତା ବ୍ଲଡ୍ ଟା ଟିକେ ଟେଷ୍ଟ କରେଇ ଦଉନ।
ତାର ଏବେ ଟେଷ୍ଟ ହେଇଥିଲା ଠିକି ସବୁ ଅଛି। ତାକୁ ମଝି
ସେମିତି ସେମିତି କହି ହବ କି ଏବେ ଏବେ କେତେ ପ୍ରକାର ଭାଇରସ୍ ଫାଇରସ୍ ଆସିଲାଣି। ଏଇବା କଟକରେ ଗୋଟେ କଣ ନୂଆ ଏଇ କୋଭିଡ୍ ର ଗୋଟେ କଣ ନୂଆ ଭାଇରସ୍ ଟେ ବାହାରିଚି ଯେ
ସେ ଏବେ ବା ଏ ଦି ମା ମାସେ ତଳେ ହେଇଥିଲା ଯେମିତି ଫଳି ଫୁଳା ଗଲା ଯେ କଇଲୁ ଯେ ସେ କହିଲେ କୁର୍ମୀ ଟେଷ୍ଟ ଝାଡା ପରିସ୍ରା ଟେଷ୍ଟ କରିବା ପାଇଁ କହିଥିଲେ ଝାଡା ପରିସ୍ରା ତ କରା ହେଇନି କୁର୍ମୀ ତ ଝାଡାରେ ପୁଡୁଥିଲେ ମେଡ଼ିସିନ୍ ଦେଇଥିଲି ଯେ ଆଉ କାଇଁ ପଡୁନି ଆ ଏଇ କାଲିଠୁ ଆଜି ଟିକେ କଣ ହାତ ଟା କୁଣ୍ଡେଇଲା ଫଳିଗଲା ଆଣ୍ଠୁ ପାଖରୁ ଫୁଣି କାଲି ଟିକେ ଫଳି ଯାଇଥିଲା।
ଉଁମ୍ ମଣିଷ ଦେହ ବା ସେ କହି ହବନି ଆଜି ଭଲ
ମଝିରେ ତ ଦୁଇ ତିନ୍ ମାସ ପୂର୍ବରୁ ଟେ ବାଦାମ ଲଡୁ ଖାଇ ଦେଇଥିଲା ସେରା ବାଦାମ ଲଡୁ ଖାଇଥିଲା ଯେ ତାରକୁ ପୁରା, ଜର ଫର ପୁରେହେଇକି ପୁରା ପାଠ
ବାଦାମ ଯାଉନି ନା କଣ, ଦିଅନି ତାକୁ ନହେଲେ ବାଦାମ ଫାଦାମ ଖାଇ
ନାଇଁ ଆଠ ହଁ ସେଇବା, ଆଠ ଦଶ ଦିନ ପୁରା ଜ୍ୱର ହେଲା। ସେଇଟା କହିଲେ ଇନଫେକ୍ସନ ଜର ଜମା କମିବନି। ର ବାଦାମ ଫାଦାମ ଖାଇଲା ଠୁ ହେଇଯାଇଛି। ପରା ଭାଇରସ ଜର ହେଇଥିବ, ଭାଇରାଲ ଜର ହେଇଥିବ, ଆଉ ପରା ମେଡିସିନ ଦେଲେ ବ୍ଲଡ ଟେଷ୍ଟ କଲେ, ସବୁ ଠିକ୍ ଅଛି। ଟିକେ ହିମୋଗ୍ଲୋବନ୍ କଣ ଟିକେ କମ୍ ଥିଲା। ଏମିତି ଚାଲିଛି ତାର, ଦେହ ଖରପ ଆଜି ଭଲ କାଲି କି ନାଇ। ଆ ସେ
ସେଇଆ।
ଆରେ ଝଡିଗଲାଣି କେତେ ପୁରା, କଙ୍କାଳ ଦେଖା ଯାଉଛି। ଝଡିଗଲାଣି, ଖାଇବା ଖାଉନି।
ଏ ତ ଖାଇବାଟା ତ ମେନ୍ ତାଙ୍କୁ ବହୁତ କଷ୍ଟ ଆଉ।
ଆମର ଜମା ଖାଉନି, ସ୍କୁଟୁ ଟିକେ ଖାଏ ଗୋଳେଇ ଦେଲେ, ଏଇ ମୂଳୁରୁ ମାସେରେ ଆଣି ବିସ୍କୁଟ ନା ଧରୁନି। ହାତରେ ଧରି ଧରି ତାର ଖାଇଦବ ହଁ ଗୋଳେଇ ଦେଲେ କଉ ବିସ୍କୁଟ ଖାଇବ, ମୂଳରୁ ଖାଉନି ତ କୁରୁ କୁରି ଥଣ୍ଡା ଆଁ
ସେଇ ବା ଖାଲି ସିଟି ମିିଟି ଜିନିଷ ଖାଇବେ। କହିବେ କୁ ହେଇବା ଆମ ଯା-ଆମର ବି ଗୋଟେ ପୁଅଟେ ଅଛି, ସେ ସେଇନି।
ଥଣ୍ଡା କୁରୁ କୁରି, ଥ-ଥଣ୍ଡା ଥିଲେ ଗୋଟେ ଥଣ୍ଡା ପିଇ ଦେଇଥିଲା ଗୋଟେ, ପୁଣି ଆଉ ଗୋଟେ ଦେଲେ ଆଣିକି। ଷ୍ପା୍ଇଟି ଏ ଥ-ଥମ ସପ ନା କଣ? ହେଟା ପିଲା ପୁଣି ଚିପସ ନା କୁରୁ କୁରେ କଣ ଗୋଟେ ଖାଇଲା, ପୁଣି ଆଉ ଗୋଟେ ଚିପ୍ସ କୁରୁ କୁରି ଖାଇଲା। ଖାଇକି ଖା-ଖାଉ ଦେହ ଖରାପ ହଉଛି କିଏ ବୁଝିବ। ଝଡିକି ଡାଙ୍ଗ ହେଇଗଲାଣି। କିଛି ଖାଇବା ନାହିଁ ତାର। ଚାରିଟାବେଳେ ଉଠିକି ବିସ୍କୁଟ।
ନା ନା ଏବେ ବ ଏବେ ବହୁତ ସାରା ଭାଇରସ ଆସିଲାଣି। ଏଇ ମୁଁ ଯୋଉ ହସ୍ପିଟାଲରେ
ଗୋଟେ ଯାହାହଲେ ଟିକେ ଖାଇବ ବିସ୍କୁଟ ଖାଏ। ସେ ମୁଳରୁ ଏବେ ନା ନାଇଁ ତାର ବିସ୍କୁଟ ଖାଇବା ନା।
ମୁଁ ଏଇ ଯୋଉ ହସ୍ପିଟାଲରେ କାମ କରୁଛି କେତେ ପ୍ରକାର ନୂଆ ନୂଆ ଭାଇରସ ଆସିଲାଣି। ସବୁ ବାହାରେ ବି ଆସୁଛି। ତାପରେ ବାହାର ଲୋକ ଯଉମାନେ ସବୁ ଅଛନ୍ତି, ଓଡିଶା ଫୋଡିଶା ଧରିକି ଯାଇକି। ସବୁ ଧୀରେ ଧୀରେ ଭାଇରସ ଆସିଲାଣି। ତାକୁ ପୁରା ଜଗ ଛୋଟ ଛୁଆଟେ ନା, ଛୋଟ କଣ ବଡ କଣ ତମେ ନି ନିଜ ବି ନିଜକୁଏ କର। ତାପରେ କେତେ କଣ ଭାଇରସ ଆସୁଛି, ଆମେ ଜାଣି ହଉଚି କି? ଖିଆ ପିଆ ସବୁ ଉଭର ଫେସନ୍ ହେଇକି।
ବୁଝୁଛନ୍ତି କହିଲେ କି ଛୁଆ ଦେହ ଖରାପ ହବ କି, ଆମେ ଏଟା ଦବୁନୁ ହେଟା ଦବୁନୁ।
ବା, ତାପରେ ଛୋଟ ଛୁଆ, ତ ମାନେ ତମେ ଜାଣିପାରିବନି ଭିତରେ ରହି ରହିକା ମାନେ ଆମର କଣ ବଡ ପିଲା, ହଁ ହଠାତ୍ କିନ୍ତୁ ବାହାରି ପଡିବ, ରୋଗ ଟା। ସେ ପା ଛୋଟ ଛୁଆ, ତାଙ୍କର ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ହେଇନି ଭିତରେ ଭିତରେ ରହି ରହି ରହି ରହି ରୋଗ ଟା ବଡ ହେଇକି ବାହାରିବ।
ହଉ, ହଉ ତମେ ଖାଇଦିଅ ମୁଁ ରଖୁଛି ଆଁ।
ହଁ ହଁ।
ହ।